ଅ ହେଲୋ।
ହଁ।
କଁ କରୁଚ ଦିଦି?
ତୁ ବସିଚି।
ଆଉ କଁ ଖାଇଥିଲ?
କିଛି ଖାଇନି। ଏ ସକାଳେ ସକାଳେ ରୁଟି ଖାଇଥିଲି।
ହୁଁ।
ଉଁ ମଧ୍ୟାହ୍ନ ଭୋଜନରେ
କରି
ଏଁ ପ ପଖାଳ ସନ୍ଧ୍ୟା ଳେ ହା ସନ୍ଧ୍ୟା ସେପଟୁକୁ ଖାଇନି।
ଓହୋ ପଖାଳ ଆଉ କଁ ଖାଇଥିଲ?
ଆମ୍ବ ଆଉ ଭଜା।
ହୁଁ। କି ଭଜା ଖାଇଥିଲ?
ଭେଣ୍ଡି ଭଜା।
ଓହୋ ଆଉ ରଜ ପାଇଁ ସବୁ ଡ୍ରେସ ଫ୍ରେସ୍ କିଣି ସାଇଲନି।
ହଁ। ତିଆରିି।
କି ଡ୍ରେସ୍ କଲ?
ତିଆରି କରିଲି। ସମ୍ବଲପୁରୀ।
କି ଡ୍ରେସ? କୁର୍ତି।
ସମ୍ବଲପୁରି ହଁ।
କେମିତି ତମେ ଡିଜାଇନ କରୁଛ। ତମେ ଡିଜାଇନ କରିକି ସିଲେଇ କରିପାରୁଛ।
ହଁ।
ଯଦି ତମେ ସେଟା ବିକିବ କେତେ ଟଙ୍କା ଦବ ନବ।
ବିକୁଛନା ତମେ କରିକି ସିଲେଇ।
ସିଲେଇ ବି ବିକ୍ରି ହଉଛି।
ହଁ କେତେ ଟଙ୍କା?
ଓ। ପିଓର ସମ୍ବଲପୁରୀଟା ହଉଛି ନାଇଁ ରେଟ ନେଇକି ଆଉ ଜିନିଷ ନେଇକି ଆଉ ବ ଅଛି ସାତଶହରୁୁ ଆର ସାତଶହରୁ ଆରମ୍ଭ ଆଉ। ହଁ ପିଓର କଟନ ପିଓର ଯୋଉ ସମ୍ବଲପୁରୀ। ଆଉ ଡୁପ୍ଲିକେଟ ହେଲେ ଯୋଉଟା ପ୍ରିଣ୍ଟ ଆମର। ସେଇଟା ହଉଛି କପଡା ଆସୁଛି ତାପରେ ବି ସିଲେଇ ହେଇକି ଆସୁଛି ଯେଉୁଡ଼ା ସେଇରା ଦୁଇଶହ ଅଢେଇଶହ ଆଉ।
ଓହୋ। ଯୋଉ ଯଦି ଆମେ ସାତଶହ ରେ କିଣିବୁ ତାହେଲେ ଆମେ ତ ଆପଣଙ୍କଠାରୁ ପୁରା କପଡା କିଣିବୁ ନା ଡ୍ରେସ୍।
କପଡ଼ା।
ଯୋଉ ପିଓର ସମ୍ ସମ୍ବଲପୁରୀ ଆମେ ଯଦି କହିବେ ଆପଣ ସିଲେଇ କରିକି ଦେଇପାରିବେ ନା। ଡିଜାଇନ ବାଲା ସେଇଟା କେତେ ଟଙ୍କା ନେବେ?
ସେଇଟା
ସେଇ ଯୋଉ
ସେ ଅଛି ତଥାପି ହଜାରେ ବାରଶହ।
ଓହୋ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଭଉଣି ପାଠ ପଢ଼ୁଛି ମା ରୋଷେଇ କରୁଛନ୍ତି। ତମର।
ଓହୋ ମୁଁ ଏଇଠି ବସିଥିଲି ମମି ଆ ସେଘରେ ରୁଟି କରୁଛି। ରାତିରେ ତମର କଁ ଖାଅ?
ଭାତ।
ଭାତ୍।
ଗରମ ଭାତ ଡାଲି ଭଜା ଆଜି।
କି ଭଜା କରିଚ? ହ ଆଜ୍ଞା।
ହଁ।
କି ଭଜା କରିଚ?
ପୋଟଳ ଭଜା।
ଉଁ ହୁଁ। ପୋଟଳ ଭଜା। ଆଉ? ହୁଁ ହୁଁ ଅଁ ହଁ। ଯୋଉ ରଜରେ କୁଆଡେ ସବୁ ବୁଲାବୁଲି ପାଇଁ ଯିବ?
ରଜରେ ଉଁ ବିରଜା ମନ୍ଦିରକୁ ଯିବୁ ବୋଲି
ଅଛିି ଯୋଜନା।
ହଁ ହଁ।
ଓହୋ। ତମ ଗାଁ ରେ ଦୋଳି ଫୋଳି ଲାଗେ?
ହଁ।
କି କି ଦୋଳି ଲାଗେ?
ରଜ ଦୋଳିି ବା, ପଟା ଦୋଳି। ଏଁ ହୁ। ଏମିତି ସବୁ ବସିକି ଗୀତ ବୋଲିବେ।
ହୁଁ। କେମିତି କଁ କର ତମେ ଟିକେ କୁହ।
ରଜରେ ଆମର ତିନି ଦିନି ପିଠା ହେବ ପୋଡ଼ପିଠା ହେବ ଏଣ୍ଡୁର୍ ଏଣ୍ଡୁରି ପିଠା ହବ ଆଉ
ଆଉ ଦୋଳିରେ ଦୋଳି ଖେଳିବୁ ଯେ ଦୋଳିରେ ଆମ ଯୋଉ ଗୀତ ବୋଲିବେ ରଜ ଦୋଳି ଗୀତ୍ ଗୀତ ବୋଲିବେ। ଆଉ ରଜପାନ ଖାଇବେ ଆଉ ତାସ୍ ଖେଳ ହୁଏ।
ହୁଁ।
ଆଉ ବୁଲିଆକୁ ଯି ଯିବେ ଆଉ ବାହାରକୁ ଆଉ।
ଓହୋ। ତମେ ପାନ ଖାଅ?
ରଜପାନ ସମସ୍ତେ ଖାଆନ୍ତି।
ହଁ ହଉ। ହୁଁ ଉଁ କଣ? ତମେ କଣ କରୁଚ?
ମୁଁ ଆ ଏଇଠି ବସିଚି ଘରେ।
ବସିଚ?
ହଁ।
ଓହୋ।
ତମେ ଖାଇ ସାରିଲଣି?
ନା ମୁଁ ଯାଇଥିଲି ଟିକେ ଲେଡିଜ୍ କର୍ଣ୍ଣର, ତ ଆସିଲି ଆ
ତମେ ରାତିରେ କଣ ଖାଇବ?
ରାତିରେ ଆମର ରୁଟି। ରୁଟି ଆଉ ଭଜା।
ରଜ ପାଇଁ କେମ୍ତି କଣ ପ୍ରିପାରେସନ୍ ଚାଲ୍ଚି?
ହଁ ବା ମୁଁ ଡ୍ରେସ୍ କରିଦେଇଚି ଦି ହଳ। ଆଉ ଏଇ ରଜରେ ମୁଁ ତ ଯାଏ କେବଳ ମାମୁଁ ଘରକୁ ମୁଁ ଯାଏ, ଆଉ କାଡିଆ ନା
ଦୋଳି
ହଁ ଆମ ଗାଁରେ ଜଣିଚ ଆମ ଗାଁରେ ତିନି ଚାରି ପ୍ରକାର ଦୋଳି ପଡେ। ହଁ ଗୋଟେ ଦିଟି ଚକ୍ରି ଦୋଳି ଆଉ ଗୋଟେ ଯୋଉ ବାଉଁଶ ରେ ପଟା ଦୋଳି ଆଉ ଯୋଉ ଦି ମାନେ ଦି ଜଣ ଠିଆ ହେଇକି ଦି ଜଣ ଠିଆ ହେଇକି ମାନେ ଦି ତିନି ଜଣ ଠିଆ ହେଇକି ଏକା ସହିତ ବାହି ପାରିବେ ଯୋଉ ବଡ-ବଡ ଦୋଳି ସେଗୁରା ବି ଆମର ପଡିଚି, ମୁଁ ପଡ଼େ। ହଁ-ହଁ ଡଙ୍ଗା ଦୋଳି। ଆଜି ଜାଣିଚ ଆମ ଗାଁରେ ଜଣେ ମରିଗଲେ ଯେ।
କଣ ହେଇଥିଲା କି?
ତାଙ୍କର ତାଙ୍କ ଯୋଉ କିଡନୀ ଖରାପ୍ ହେଇଯାଇଥିଲା ମରିଗଲେ। ଏବେ ଏଇ ସିଏ ଆସୁଚନ୍ତି ତାଙ୍କୁ ବାଣ ଫାଣ ଫୁଟେଇକି ନେଇକି ଆସୁଛନ୍ତି।
ଘର ପାଖେରେ?
ହଁ ମାନେ ଘରଠୁ ଦି ଚାରି ଘର ଛାଡିକି ଆଉ। ସମସ୍ତେ ଗଲେଣି। ହଉ।
ଭଲ ଲୋକଟେ ଥିଲେ ବୋଧେ?
ସେମ୍ତି ମାନେ ବାହାରେ ରହୁଥିଲେ ସିଏ ଆଉ। ବାହାରେ ରହୁଥିଲେ ଆଉ। ଆଉ ନା ଆଜି ଛୁଇଁ ନଥିଲେ। ହଁ କଣ? ତମ ସାଙ୍ଗମାନଙ୍କ ଘର ସବୁ ତମ ଘର ପାଖରେ?
ହଁ।
ଆଉ ତମର ଆଜି ଖାଇବାକୁ କଣ ହେଇଥିଲା?
ଭାତ, ଡାଲି, ଭଜା ହବ-ହବ।
କି ଭଜା?
ଦଶ ପୋଟଳ ଭଜା ରା ଆମର ଦଶଟା ରାତି ହେଲେ ଯାଇଁ ଖାଇବୁ। ଦଶଟା ବେଳେ ହଁ।
ତାହେଲେ ଶୀତ ଦିନେ କେତେବେଳେ ଖାଅ?
ଶୀତ ଦିନେ ନଅଟା।
ହଁ।
ହୁଁ
ପୋଟଳ ଭାଜ କେମିତି କର? ଯୋଉ ପୋଟଳ ଭଜା କେମିତି କର ଟିକେ କହିଲ?
ହୁଁ। ଫାର୍ଷ୍ଟ ପୋଟଳ ଆଉ ଆଳୁକୁ କାଟିବୁ ତାପରେ ତାପରେ କଢେଇରେ ତେଲ ତେଲ ଗରମ କରି ଉଁ ଜିରା
ହଁ।
ନହେଲେ ଫୁଟଣ ଯା ମସଲା ଦବାକଥା ଦବୁ ତାପରେ ପୋଟଳ ଆଳୁ ପକେଇବୁ ତାପରେ ହଳ ହଳଦୀ ତାପରେ ଲୁଣ ପକେଇକି ଖୋଳେଇବୁ ଏ ପୋଟଳ ଆଉ ଆଳୁ ସିଝି ସିଝି ସାରିଲେ ତାକୁ କାଢିବୁ ଆଉ। ଖାଇବୁ ତାପରେ।
ଓହୋ ଆଉ ପୋଟଳୀରେ ସବୁ କଣ କଣ ରେସିବିି ହେଇପାରିବ?
ହଁ ପୋଟଳ ରସା
ହୁଁ ହୁଁ। ହୁଁ। ହଉ ଦିଦି ମୁଁ ଏବେ ରଖୁଚି ଆ ଟିକେ କାମ ଆସିଲାତ ସେଥିପାଇଁ।
ହଁ।
ହଉ। ହଉ ଶୁଭରାତ୍ରି।